ୱାନ ଟୁ ଥ୍ରୀ ଫୋ ହ୍ୟାଲୋ।
ହଁ ଭାଇ।
ସୁଗିଲା।
ହଁ ହଁ ଶୁବିଲା।
ଶୁବିଲା ନା କାଲି ବାଗିଆ ଅଧାରୁ କଟିଯିବ।
ନାଇ ନାଇଁ ଶୁଭିଲା।
ଆଃ ମୋର ବା କଟି ଗଲା ଏଇନା ଗୋଟେ କଲ୍।
କଟିଗଲା ମାନେ କେମିତି କଣ କଟିଲା?
ଆ ତମର ଯେମିତି ସେମ ସିଚୁଏସନ ତମର ଅଛ ଲାଇନ ନେ ମୋର କଟି ଯାଇଥିଲା ସେମିତି। କଟିଗଲା ଲାଇନୁ ମୁଁ ମୋର ଅଛି ହୁଁ।
ଓହୋ।
ଆଉ ଖାଇ ପିଇ ସାଇଲା।
ହଁ ଖାଇ ସାରିଲିଣି।
ଆଛା କଣ ଖାଇଲ?
ତମର ସଇଲାଣି ବ୍ରସ ଫ୍ରାସ କରି ସାଇଲଣି?
ନା।
ଏଇଆ ଇଏ ଚୁଡା ସନ୍ତୁଳା କରିଥିଲେ ଘରେ ଖାଇଲେ ଆଉ।
ଚୁଡ଼ା ସନ୍ତୁଳା ଚୁଡ଼ା ସୁନ୍ତୁଳା ସାଙ୍ଗ ରେ ଡେ ଗୁଗଲ ଫୁଗଲ ହେଇଥିଲେ ଭଲ ହେଇଥାନ୍ତା। ନା ନାଇଁ ହୁଁ।
ହଁ ଭଲ ଲାଗିଥାନ୍ତା ସେ ଚୁଡ଼ା ସନ୍ତୁଳା କରିଥିଲେ ପିଆଜହେରିକା ପକେଇକି।
ଚୁଡ଼ା ସନ୍ତୁଳା ପିଆଜ ପଡ଼ିବ ଆଉ। ପିଆଜ ନପଇଲେ କେମତି ହବ?
କଣ କହିଲେ?
ପିଆଜ ନ ପଇଲେ କେମତି ହବ?
ହଁ। ହଁର ମୁ ବ୍ରଆ କସେଇଲିି।
ନା ମୁଁ ଖଟ ର ତଳୁକୁ ଓଲ୍ହେଇଁବିନି ଟୋଟାଲି।
ହୁଁ।
ହ୍ୟାଲୋ
ହଁ କୁହନ୍ତୁ ଶୁଭୁଛି।
ମିିଲୁ ବାବୁ।
ହଁ କୁହନ୍ତୁ ଶୁଭୁଛି।
ହଁ ତମେ କଣ ସାଇଲେଟରେ ରହିଯାଉଛ ଆଉ।
ନାଇଁ ନାଇଁ ସାଇଲେଣ୍ଟ ନୁହଁ କଥା ଶୁଭୁଛିି ମଝିରେ ମଝିରେ ଇଏ ହେଇଯାଉଛିିବ।
ଇକ ହଉଛି ନା ଛାଡ଼ି ଦଉଛି।
ନା ନା ଇକୋନୁହଁ। କଥା ମାନେ ତମର ଶୁଭୁଛି ମୁଁ ଯୋଉଟା କହୁଛି ସେଇଟା ଟିକେ ଡେରି ରେ ଯାଇ ଶୁଭୁଛି।
ଓ।
ମାନେ ବହୁତ ଡେରିରେ ତମ ମାନେ କ
ତାହେଲେ ଆମର ଇଏ ଶୁଣ ଆମର ଇଏ ଇଣ୍ଟରନେଶ୍ ତମେ ଥରେ କହିବ ଦି ମିନିଟ୍ ଅପେକ୍ଷା କରିବ ଦିଇ ସେକେଣ୍ଡ ଅପେକ୍ଷା କରିବ ମୋ ପାଖକୁ କଲ୍ କ ଥା ଆସିଲା ପରେ ମୁଁ କହିବି ମୁଁ ପୁଣି ଅପେକ୍ଷା କରିବୀ ତମେ କହିବ ହଁ।
ହୁଁ ମୁଁ କହିଲି ଚିହ୍ନିଲେ କେମିତି?
କାହାକୁ?
ମତେ।
ଆରେ ସେ ଚିନିବାରେ ଆଉ କଣ ଅଛି? ତମେ କହିବ ଯଦି ତମ ଟୋଟାଲି ସବୁ କିଛି ମୁଁ ବାହାର କରିକି କହିଦେବି ତମର
ଆମ ଏ ହାକର।
ହ୍ୟାଲୋ ହ୍ୟାଲୋ।
ଭଏସ୍
ହ୍ୟାଲୋ ଇକୋ ନାଇଁ ଛାଡ଼ି ଛାଡ଼ି କା କଥା ହଉଛି। ଦିନେ ଆଗରୁ ସି ଡି, ଡି ଭି ଡି ଯେମିତି ସ୍କ୍ରାଚ ହୁଏ ନା କଥାଟା।
ହଁ ହଁ।
ସାଇଡ ଖରାପହେଇଯାଇଥିଲେ ଯେମିତି ସ୍କ୍ରାଚ ହୁଏ।
ହଁ ହଁ।
ସେଇ ଡାଇପ୍ ର ହଉଛି। ଆଉ ବୁଲିବା ପାଇଁ କୁଆଡ଼େ କୁଆଡ଼େ ଯାଇଛ ମାନେ ଭଲ ଲାଗେ ତମକୁ?
ବୁଲିବାକୁ ମୁଁ ଛୁ ଯାଇଥିଲି ପ୍ଲସ ଥ୍ରି ଯେତେବେଳେ ଫାଷ୍ଟ ସେମିଷ୍ଟାର ନା ସେକେଣ୍ଡ ସେମିଷ୍ଟାର ହେଇଥିଲା ସେତିକ ବେଳେ ଯାଇଥିଲି କୋରାପୁଟ ଯାଇଥିଲି। ବୁଲାବୁଲି କରିବା ଟିକେ ଭଲ ଲାଗେ କିନ୍ତୁ ଏତେ ବି ବେଶୀ କୁଆଡେ଼ ଯାଇନି ବୁଲିବାକୁ।
ଆ କୋରାପୁଟ ଯାଇଛ କୋରାପୁଟରେ ତ ବଢ଼ିଆ ସେଠି ଯେମିତି ବର୍ଷା
କୋରାପୁଟ ଯାଇକି କିରେ କିନ୍ତୁ ସିଏ ମାନେ ଜାଗା ଫାଗା ବୁଲିବାକୁ ନାଇଁ ମାଉସୀ ଘର ସେଇଠି ଥରେ ଖଣ୍ଡେ ହେନ୍ତି ବୁଲିବାକୁ ପଳେଇଛି।
ନା ମାଉସୀ ଘର ସେଇଠି କୋରାପୁଟୁ ତମେ ମାଉସୀରୁ ଯାଇକି କୋରାପୁଟୁ ଆଉ ବୁଲିକି ଆସିଲାନି।
ନା ନା। ତାଉ ଯାଇଥିଲି ପ୍ଲସ୍ ଥ୍ରୀ ବେଳେ ଯାଇଥିଲି। ଶୁବୁଚି କଥ
ହୁଁ ହଁ ହଁ ଶୁଭୁଛି।
ତମେ କୁଆଡେ କଣ ବୁଲିବାକୁ ଯାଇଛ?
ନା ମୁଁ ଏଇ ଗାଁ ଛଡା ଆଉ କୁଆଡେ ବୁଲିବାକୁ ଯିବି? ମୁଁ ଏଇ ପୁରୀ ଫୁରୀ ଯାଇଛି ବୁଲିବା ପାଇଁ। ପ ଯୋଉ ଉଁ ପୁରୀ ଯାଇଛି ଏଇ ନେକ୍ସଟ ଇୟର ଯାଇଥିଲି। ଉଁ ପ୍ରଥମଥର ଯୋଉ କଣ ସେଟା ଯୋଉ ଲହଡି ଭାଙ୍ଗନ୍ତିନି।
ହଁ। ହଁ ବ୍ଲଡି ଯୋଉ ଭାଙ୍ଗନ୍ତିନି ମତେ ଭାରି ଡର ଲାଗୁଥିଲା ସିଏ ଭାଇ ଜଣ ଯାଇଥିଲେ କହିଲେ ଆସୁନୁ ମୋ ସହିତ କିଛି ହବନି ସେ ଯେମିତି ମଇଁଷି ଆୟା ଖାଲି ପଢୁଥାନ୍ତି।
ତା ଭିତରୁ ଯାଇଥିଲି।
ହଁ ଭିତରୁ ଯାଇଛି।
ଭିତରୁ ମାନେ ଯୋଉଠି ଲହରୀ ଉଠୁଛି ସେ ପର୍ଯ୍ୟନ୍ତ ଯାଇଛନ୍ତି କେବେ?
ନା ନା ନା ଏତେ ଆଡ ମୁଁ ଭାଇ ଗଡିଆ ଧରେ ପହରିବା ଧୀରେ ପହିବା ମତେ ଡର ଲାଗେ ଆଉ ତମେ ଆ ମାନେ ଭିତରେ ଲହଡି ଯୋଉଠି ସୃଷ୍ଟି ହଉଛି ତମେ ସେଠିିକିଁ କହୁଛ।
ହୁଁ ଗୋଟେ ଗୋଟେ ଲୋକ ପଳଉଛନ୍ତି ପୁରା ହେଠିକି
ହଁ ସିଏ ସ୍କୁବା ଡ୍ରାଇଭରିୟା ସବୁ ଜାଣିଛନ୍ତି ନା।
ହଁ।
ପଳେଇ ଯାଉଛନ୍ତି ଆଉ। ହୁଁ, ଆଉ ମୁଁ ଟୋଟାଲି ବସ୍ ହିଁ କରି ଭାଇ
ମୁଁ ଏଥେ ଆସିକି ଆଜିି ବୋଲି ଏଗାର ଦଶଟା ପଚାଶ ଆସିଗଲାଣି।
ହଁ ସେ ବାରଟା ଖଣ୍ଡେ ବାଜୁ ଦେଖିବା।
ହଁ।
ବର୍ଷା ହଉଛି ନା ଛାଡିଲାଣି?
ବାରଟା ବାଜିବ ଭୋକ କରିବନି? ବାଟ ଘାଟରେ ବସ୍ କରି ଏକାଥରେ
ଏକାଥରେ ଏକାଥରେ ଭାବୁଛି ଡିନର କରିଦିଅନ୍ତି ହଁ ହ। ଲଞ୍ଚ କରିଦିଅନ୍ତି ଆ ସରି ଡିନିର କହିଦେଲି ଏକାଥରେ ଲଞ୍ଚ କରିଦିଅନ୍ତି ସରିଲା।
ଆଜି କଣ ଖାଇବାକୁ କଣ ସନ୍ଧ୍ୟାରେ ହୁଏ ଆଇଁଷ ନା ସାଧା?
ଓୁ। ଆଇଁଷ ମୁଁ ଆଗରୁ ବହୁତ ଖାଉଥିଲି ଦି ବର୍ଷ ହେଲାଣି ଆଉ ଟୋଟାଲି ଆଇଁଷ ଛୁଉନି। ଛାଡ଼ି ଦେଇଚି ଆଇଁଷ। ନା ଟୋଟାଲି ଛାଡି ଦେଇଛି କି ଘରେ ବି ପୁରେଇ ଦେଉନି ଶୋଧୁଛି। ଜ୍ଞେ ଜ୍ଞେ ହଉଛି।
ହୁଁ ହଁ ହୁଁ ହୁଁ।
ହଁ। ଆାଇଁଷ ଗଲେ ତାଙ୍କର ପଦାରେ ଇଟା ଥୋଇକି ରୋଷେଇ କରିବେ। ନହେଲେ ନହେଲେ ସେଇ କଥା କହୁଛି ଆଉ ଘରେ ଯଦି ବି ଆଇଁଷ ହେଲା ଘରେ ଆଉ ପସିବନି, ଗ୍ୟାସ ରେ ହବ ତମର ପଦାରେ ଇଟା ଥୋଇକି ଚୁଲି କର ନହେଲେ ଚୁଲି ଖୋଳିକି ଚୁଲି କର। ଆଉ ସିଆଡେ ରୋଷେଇ କର। ସିଆଡେ ଖାଇବ ସିଆଡେ ହାତ ମୁଁ ଧୋଇକି ସିଆଡୁ ସିଆଡୁ ତାପରେ ଘରକୁ ଆସିବ। ହାତ ବି ଯଦି ଟିକେ ଆଇଁସିଆ ବାସ୍ନା ହେଲା। ଧୁଅ ଭଲକି ହଁ।
କାଇହିଁ ଏମିତି କରହଉ ପଳେଇଲା।
ଆଉ କଣ ହେଲା କଣ ସେ ଆମର ତମୁକୁ କହିଲେ ତମେ କେବେ ବାହାରିବ। ନରସିମା ଏନିମି ମୁଭି ଦେଖିଛ।
ହଁ-ହଁ-ହୁଁ।
ହଁ ତା ଆଗରୁ ତ ମୁଁ ଛାଡିଥିଲି ମାନେ ତା ଆଗରୁ ମୁଁ ଆଇଁଷ ଆଉ କଣ ମୁଁ ଛଅ ମାସ ଛାଡେ ଛଅ ମାସ ଖାଏ। ହେଲା ଏଇ ଯୋଉ ରଥ ଯାତ୍ରା ପାଖରୁ ଆରମ୍ଭ କରିଦେବି ବୋଲ ବମ୍ ସରିଲା ତାପରେ ଆଉ ତିନି ମାସ ପରେ ମୋର ଛଅ ମାସ ହେଇଯାଏ। ହେଲା ଛଅ ମାସେ ଖାଏ ଛଅ ମାସେ ଖାଏନି ଆଉ ଯୋଉ ଛଅ ମାସେ ଖାଏ ଛଅ ମାସ ଟା ପୁର ବାଡେଇକି ଖାଏ ଗୁରୁବାର ସୋମବାର କିଛି ମାନେ ନା।
ହୁଁ ହୁଁ।
ତ ସେଇ ଛା ହେଲା ଭିତରେ ତାପରେ କଣ ଟାଇମ ହେଇଗଲାଣି। ତମେ ଯିବ ନା କଣ।
ନାଇଁ ନାଇଁ କଥା ଟା ଶବୁନି ମାନେ କଥା ଟା ଟିକେ ଇଏ ହେଇକିନା ସୁବୁଛି।
ଡିଲେ ହେଇକା ଶୁବୁଛି ଆଜି ଟିକେ ମୌସମ ଖରାପ ଅଛି ସେଥିପାଇଁ।
ହଁ।
ଆଉ ତାହେଲେ ମୁଁ କହୁଛିି ତମେ ଶୁଣ ଆଉ।
ହଁ ହଁ କୁହନ୍ତୁ।
ହଁ ମୁଁ କାହିଁକି ଆଇଁଷ ଛାଡିଲି ଆଉ ତ ଏଇ ଛାଡ଼ିବା ସମୟରେ ତା ପରେ ସେ ନରସିଂହ ମୁଭିଟା ଦେଖିଲି ନରସିଂହ ମୁଭି ଯେତେବେଳେ ଦେଖିଲି ଶଳା ଠାକୁ ଠାକୁର ସବୁ ଧାରୁଆ ଆମେ। ସେଉ ଗୋଟା କୁମ୍ଭ ଦେହରୁ ବାହାରିଲେ ଠାକୁର ହଁ ଆଉ ଏମିତିରେ ତ ତ ଯେକୌଣସି ପ୍ରାଣୀ ଆଉ ଜୀ ହଉ ସେଥିରେ ବି ଠାକୁର ବାସ କରୁଛନ୍ତି ଏଇଠୁ ମନରେ ଗୋଟା ଇଏ ପ ପଶିଗଲା ମୁଁ କହିଲି ନା ଆଉ ଖାଇବିନି। ସିଏ ଗୋଟେ ଜୀବ ତା ଦେହରେ ବି ଭଗବାନ ଅଛନ୍ତି ଭଗବାନଙ୍କୁ ମାରିକି କେମିତି ଖାଇବି।
ହେଲା ଭକ୍ତ ହେଇଗଲେ ପୁରା ଆଉ।
ହଁ ଆଉ। ସେଇଦିନ ଠାରୁ ଆଉ ମାନେ ଇଚ୍ଛା ହିଁ ହଉନି ଆଇଁଷ ଖାଇବା ପାଇଁ ଦେଖିବା ପାଇଁ। ଏମିତି କି ବି ମୁଁ ଛୁଁ ବି ନାହିଁ। ଛୁଁ ବିି ନାହିଁ ଯଦି ପରିସ୍ଥି କୋଉ ଦିନ ଅସୁବିଧାରେ ପଇଲି ଭାଇ ତାକୁ କହିବି ତୁ ଗାଡି ଧୀରେ ବାନ୍ଧିଦେ ସେ ପୁଣି ବନ୍ଧା ହବ କୋଉଠି ଜାଣିଛ ମୋ ବାଇକ ର ଯୋଉ ସେଫ୍ଟି ଗାର୍ଡ଼ ଯୋଉ ସେଥିରେ ବନ୍ଧା ହବ। ଯଦି ଛିଣ୍ଡିକି ତଳେ ପଡିଗଲା ପଡିଗଲା ଯଦି ରହିଲା ରହିଲା। ଗୋଟେ ଥର ଛିଣ୍ଡିକି ଗଳି ପଇଲା ମୁଁ ଆଉ ଆଁ ଉଠେଇଲିନି ମୁଁ କହିଲି ଛୁଇଁବିନି ତ ଉଠେଇବି କଣ।
ପୁରା ଆଇଁସ ସବୁ ଇଏ କରିଦେଇଛନ୍ତି ଆଉ।
ହଁ। ଆଉ ଭଲ ବି ଲାଗୁଛି ଶାନ୍ତି।
ହୁଁ।
ସେରା ଯୋଉ କହନ୍ତିନି ରାକ୍ଷସ ଭୋଜନ। ଆଉ କଁ ଆଇଁଷ ଗୁରା ରାକ୍ଷସ ଭୋଜନ ନୁହେଁ କି। ଅସୁର ମାନେ ଖାଆନ୍ତିନି। ପନିର୍ ଖାଏ ଯେ କିନ୍ତୁ ମାନେ ଇଏ କିଣା ପନିର୍ ନୁହେଁ।
ଆଉ?
ଉଁ କ୍ଷୀର ଆସିବ କ୍ଷୀର ଆସିବ ଛେନା ଛିଣ୍ଡା ହବ ସେଥିରେ ପନିର ହବ ସେଇଟା ଖାଇବୁ।
ହଁ ଯୋଉ ଆମର ଯୋଉ ମଇଁଷିଆ ମାନେ ଯୋଉ କରନ୍ତି ଗୋଉଡ।
ହଁ ସେମାନେ ଯୋଉ କରନ୍ତି ଯେ ମାର୍କେଟ ରେ ବିକୁଚନ୍ତି ସେଗୁରା ସବୁ ପାଉଡର ମିଶୋଉଚନ୍ତି।
ହୁଁ।
ଆଁ। ଟେଷ୍ଟ ଲେସ୍ ଆଁ ଆଗରୁ ଗୋଟେ ପ୍ରକାର ଥିଲା ବର୍ତ୍ତମାନ ପାଇଁ ପୁରା ଟେଷ୍ଟଲେସ୍ ସେ ପୁରା ମାନେ ପୁରା ଭେଜାଲ। ଆଉ ସେଇଠି ଇଏ କରିବ କାଇଁ କ୍ଷୀର ଦି ଲିଟର କିଣି ନ ଆଣିିକି ଘରେ କରିକି ସଫିସିଏଣ୍ଟ ନଖାଇବୁ।
କ୍ଷୀର କ୍ଷୀର ଦି ଲିଟର୍ ଆଣିଲେ ନିହାତି କେତେ ବଡିଆ ପନିର୍ କଁ ଛିଣ୍ଡିିବ।
କ୍ଷୀର ଦି ଲିଟର ଆଣିଲେ ତମର ଓ ହଁ ଅଧକିଲ ଭଳିଆ ହେଇଯିବ ପନିର୍। ବୋଇଥିଲେ
ହଁ ହଁ।
ଆଉ ସେଇ ଦିନ୍ଷ ଟା ହେଲା ମାନେ ପିଓର ଭଲ ଦିନ୍ଷ ହେଲା ଏରିଆଡେ ଖାଣ୍ଟି କ୍ଷୀର ରୁ ଆସିଲା ସେଥୁରୁ ଛେନା ଛିଣ୍ଡିକି ନିଜ ଘରେ ତିଆରି କଲ ଭଲରେ ଆଉ ଯିଏ ତିଆରି କରୁଚନ୍ତି ସିଏ କଣ କେମିତି ତିଆରି କରୁଛନ୍ତି କଣ ମିଶୋଉଚନ୍ତି ବାହାର ଜିନ୍ଷ ଟା ନା। ତାପରେ ଏଇନା ତ ମାନେ ଆଉ ମଣିଷ କଣ ପଇସା ପଛରେ ଏମିତି ପଡିଚନ୍ତି ଯେ ନିଜ ଭାଇ ବାବା ତଣ୍ଟି କାଟିକି ବି ପଇସା ନେଇଯାଉଛନ୍ତି।
ଖୁଁ
ଆଉ ଖାଇବା ଦେହେରେ ମିଶେଇବେନି ବୋଲି କିଛି ମାନେ ଅଛି ହୁଁ। ହୋଉ ମୁଁ ଟିକେ ଆସେ ମୁଁ ଟିକେ ଆସେ ହଁ।
ହୋଉ ହୋଉ ହୋଉ।
ସେଇଠୁ ଭାଗୁରଟିଏ